ହାଲୋ।
ହାଲୋ।
ହଁ।
ହୁଁ ଏଇ ତୁ ବସିଚ ଚା ପିଇକି ଆଉ। ବର୍ଷା ହଉଥିଲା ଏବେ ତ ବର୍ଷା ଛାଡିଲା ଛାଡ଼ିକି ବସିଛି ଟିକେ ଆଉ। ହୁଁ ଆଉ କଣ କରୁଛନ୍ତି?
ମୁଁ ଏଇ ସିଲାଇ କରୁଛି ଆଉ।
ସିଲେଇ କରୁଛ ମାନେ ମାନେ ନିଜର ନା ନାଇଁ। ପାର୍ଲର ଯେମିତି ଦିଅନ୍ତି ଲୋକଙ୍କର ଓହୋ କେବେଠୁ କଲଣି?
ଏଇ ଛଅ ମାସ ହବ ଆଉ।
ଛଅ ମାସ ହବ କରୁଛ ପଢାପଢି ସାରିକିରି ୟାକୁ କରୁଛ।
ମୁଁ ହାଉସୱାଇଫ୍
ଆଚ୍ଛା ଆଚ୍ଛା ଠିକ୍ ବୁଝିଲି ହଉ ଆଉ ପିଲାପିଲି।
ହଁ ପିଲାମାନେ ଯାଇଛନ୍ତି ନା ଟିଉସନ ପୁଅଟେ ଝିଅଟେ ତ।
ଏତେ ବଡ ବଡ ହେଇଗଲାଣି।
ଜଣେ ଫାଇଭ କ୍ଲାସ ପଢୁଛି ଜଣେ ୱାନ୍ କ୍ଲାସ ଆଉ।
ଉୁଁ ହୁଁ ତାଙ୍କ ପାଇଁ ବି ଟିକେ ସମୟ ଦବାକୁ ପଡୁଥିବ।
ହଁ।
ହ ତା ସାଙ୍ଗରେ ସିଲେଇ ପୁଣି ଘରର ରୋଷେଇ ପତ୍ର ନା ଆଉ
ହଁ ହଁ ନା ଆଉ କିଏ ଅଛି ଏକୁଟିଆ ତ ଆଉ।
ଓହୋ ଏକୁଟିଆ ଘରେ ଘରେ ଆଉ ସବୁ କିଏ କିଏ ଅଛନ୍ତି?
ଶାଶୁ ଶଶୁର ସ୍ୱାମୀ ଆମେ ତ ଏତିକି ଆଉ।
ଓହୋ ଗୋଟେ ବୋଧେ ପୁଅ ଆଉ।
ହଁ।
ହ ସବୁ କଥା ମ୍ୟାନେଜ କରିବାକୁ ଟାଇମ ଆଡଜଷ୍ଟ କରିକି କରିବାକୁ ପଡୁଥିବ ଆଉ।
ହଁ।
ହଁ ଆଉ ରାତି
ତମର?
ଆମର ତ ମୋର ମୁଁ ବୋହୂ ହେଲାଣି ବୋଉ ସବୁ ରୋଷେଇ ପତ୍ର କରୁଛନ୍ତି। ନାତି ନାତୁଣୀ ଅଛନ୍ତି। ମୁଁ ଆମେ ଏକା ଆଉ, ଆଉ ଆଉ ଦି ଜଣ ପୁଅ ବୋହୂ ବାହାରେ ରହୁଛନ୍ତି।
ଓହ।
ହୁଁ, ଶୀଘ୍ର ଶୀଘ୍ର ସବୁ ସମସ୍ତେ ବାହାଘର କରିଦେଇଛ ମୁଁ କହିଲି ପିଲା ମାନଙ୍କ ଶୀଘ୍ର ଶୀଘ୍ର ପାଠ ସରିଲା ଜବ ରେ ଲାଗିଲେ ସାଙ୍ଗେ ସାଙ୍ଗେ ବାହାଘର କରି ଦଉଚନ୍ତି। ଆଉ ତ
କରିଆ ଆଉ ସେଇତ ସେଇତ ସଂସାର ଭିତରେ ସେଇଆ ଆଉ।
ହଁ ଝିଅ ନାହାନ୍ତି ତ ସେଥିପାଇଁ ଶୀଘ୍ର ଶୀଘ୍ର ଝିଅ ଆଣିବାକୁ ଘରକୁ ଇଚ୍ଛା ହେଲା ଆଉ।
ହଁ।
ଉହୁଁ।
ଯାଉ ସେଇଟା ତ ତମର ଖୁସି ଆଉ।
ହଁ ବା ଯେହେତୁ ସିଏବା ଯେହେତୁ ଘରେ ନାହାନ୍ତି ଆମେ ଚାହିଁବା ନା ମୁଁ ସବୁବେଳେ ଏକୁଟିଆ ସବୁ ପୁଅ ମାନଙ୍କ ଧନ୍ଦା ବୁଝିବାକୁ ପଡିଲା, ଘରେ ହଇରାଣ ନା ସବୁ ବଡ ବଡ ହେଇଗଲେ। ଆଉ ପାଠ ସରିଲା ସବୁ ବି ପାଖାପାଖି ପିଲା ମାନଙ୍କର ଡିଷ୍ଟାନ୍ସ ପାଖାପାଖି। ଆଉ ତେଣୁ ଗୋଟେ ଗୋଟେ ବର୍ଷରେ ବି ତିନି ଜଣ ଯାର ବାହାଘର ହେଇଯାଇଛି। ନୂଆ ପାଞ୍ଜି ପୁରୁଣି ପାଞ୍ଜି।
ତ
ତିନି ଜଣ ଯାକ ବୋହୂ ପୁରା ସାଙ୍ଗ ଭଳିଆ। ହଁ ତିନି ଜଣ ଯାକ ବୋହୂ ସାଙ୍ଗ ଭଳିଆ ଚଳନ୍ତି।
ହଁ, ହଁ।
ସେ ଏଜ୍ ପାଖାପାଖି ସବୁ।
ହଁ, ହଁ।
ହଁ ହଁ ଦି ଜଣଙ୍କର ପୁଅ ଝିଅ ହେଲେଣି ଆଉ ସାନ ବୋହୂର ଏବେ ହବ।
ହଁ ଯାହା ହଉ ସମସ୍ତେ ତ ଖୁସି ଆଉ।
ହଁ ଏମିତି ଆମର ଗୋଟେ ଲାଇଫ ଆଉ। ଆଉ ରାତି କଣ ରୋଷେଇ ରୁଟି ହୁଏ ନା ଭାତ ହୁଏ?
ନା ନା ଭାତ ସେ ମୋ ହଜବେଣ୍ଡ ଯିଏ ସେ ରୁଟି ଖାଇତ ଏତେ ଭଲ ପାଆନ୍ତିନି।
ଭାତ ଖାଇବାକୁ ଭଲପାନ୍ତି ନାଇଁକି? ହୁଁ ଆମର ରୁଟି ହୁଏ ଭାତ ବି ହୁଏ। ଆମେ ରୁଟି ଖାଉ ଆମ ବୋହୂ ଯେ ସେ ରୁଟି ଭଲ ପାଏନି ସେ ସେମିତି ଭାତ ଖାଇବ। ଆମ ଘରେ ଅଧା କିଏ ଭାତ ରୁଟି ମିଶିକିରି ହବ। ସକାଳ ହଁ ସକାଳ ଟା ବି ରୁ ଟି ହବ। ଆ ଯାହା ଇଚ୍ଛା ହେଲା ଯିଏ ପଖାଳ ଖାଇବ ଯିଏ ରୁଟି ଖାଇବ। ଆଉ ଖରା ବେଳେ ଗରମ ହବ ରାତିରେ ରୁଟି ଆଉ ଚାରିଟା ବେଳେ ଖୁସି ଯାହା ହଉ କିନ୍ତୁ ଚାହାଟା ନିହାତି ଦି ଟାଇମ୍।
ହୁଁ, ଆଉ ସମସ୍ତଙ୍କର ଘରେ ତ ଚା ଟା ସନ୍ଧ୍ୟାବେଳେଆ ସକାଳିଆ ଚା ଦି ଟାଇମ୍ ହୁଇବ ଆଉ।
ତା ମଝିରେ ବି ଯିଏ ବ୍ରେକିଂରେ ମତେ ବି ଚା ଟିକେ ଦେଇଦବ ମୁଁ ପିଇଦେବି। ଚା ଟା ଗୋଟେ ମୋର ଦୁର୍ବଳତା ଆଉ। ହଁ, ଖାଇ ବସିିଥିବି ବି ଚା ହାଲେ ପିଇ ଦେବି। ହୁଁହୁଁହୁଁ ହୁଁ ‌
ଖଟା ମାନେ ପ୍ରିୟ ତମର ଆଉ।
ହଁ-ହଁ-ହଁ, ଆଉ ସବୁ କଣ କରିବାକୁ ଭଲ ଲାଗେ? ଯାହା ହଉ ସିଲେଇ ଯାହା ହଉ ମାନେ ଯଦି ଗୃହିଣୀମାନେ ଅଲଗା ଗୋଟେ-ଗୋଟେ ଜିନିଷରେ ମନ ଦେବେ ସେଇଟା ଭଲ ଯେ ନିଜ ପାଇଁ ମାନେ ଆମର ସାହାଯ୍ୟ ପରିବାର ପାଇଁ ସାହାଯ୍ୟ ସମୟ ବି ବେକାର ନଷ୍ଟ କରିବା ଅପେକ୍ଷା କି ଛି ଆମେ ହେଥିରେ ଉପଯୋଗ କରିକିରି କିଛିଟା ବି ଲାଭ ଆମେ ହେଥିରୁ ପାଇଲେ ନାଇଁ କି? ହୁଁ-ଉଁ ଗୋଟେ ଭଲ ଜିନିଷ, ମୁଁ ବି ସିଲେଇ ଶିଖିଛି ଟାଇମ୍ ପାଇଲିନି କରିବା ପାଇଁ ସିଲେଟ୍। ଟ୍ରେନିଂ ନେଇଥିଲି, ସିଲେଇ ଆଉ କରୁନି ସିଲେଇ ଶିଖିଛି ନିଜ ପାଇଁ ଶିଖିଛି।
ବଲଠୁସ୍ ସିଲେଇ କରେ ତାରେ ବାହା ହେଲା ପରେ-ଏ-ଏ ଏ ବି ସିଲେଇ କରିନି ଆଉ। ହେ ବସିବା ଅପେକ୍ଷା ଆଉ ଘରେ ଏକୁଟିଆ ହେଲା ବେଳୁ କେହି କୁଆଡେ ସବୁ ଯିଏ ଯୁଆଡେ ସବୁ ନିଜ କାମ ଆଉ-ଉ-ଉ ଦେ ମୁଁ ବସିବା ଅପେକ୍ଷା କରିବାଟା ଭଲ ଆଉ, ନା ଡ୍ରେସ୍ ଫେସ୍ ସବୁ ବୋହୂ ଲେହେଙ୍ଗା ସବୁ ସିଲେଇ ହେଇଛି।
ସବୁ? ଅର୍ଡର ରଖିକି କରୁଛ, ଭଲ କଥା ଆମ ପାଖ ପାଖାପାଖି ହେଇଥିଲା ଆମେ ବି-ଇ-ଇ ଇଁ-ଇଁ-ଇଁ ସିଲେଇ ଯାହା ବାହାରେ କରୁଛୁ କରନ୍ତୁ, ଘରେ ମୋର ମେସିନ୍ ଥୁଆ ହେଇଛି ହେଲେ କରିବାକୁ ସମୟ ନାହିଁ। କି ଯୋଉ ବୋହୂଟି ମୋର କରେ ସେ ବାହାରେ ଅଛି, ଯିଏ ଜାଣିଛି। ଆଉ ଯୋଉ ବୋହୂଟି ଘରେ ଅଛି ସେ ସିଲେଇ ଶିଖିନି ତ, ଥୁଆ ହେଇଛି ଆଉ ମୁଁ ଶିଖିଛି ଯେ ମୁଁ ଆଉ-ଉ-ଉ ଏବେ ଆଉ କିଏ କରୁଛି, ସିଲେଇ ଆଉ ସବୁ କଟିଙ୍ଗ ଫଟିଙ୍ଗ ଭୁଲିଗଲିଣି।
ଆ-ଆପଣ ଯୋଉ-ଉ-ଉ କୋଉ ଡିଷ୍
ଆମର ଢେଙ୍କାନାଳ।
ଅ-ହଁ।
ହୁଁ, ଆଁ-ଆଁ-ଆପଣଙ୍କର କଣ?
ଆ କେଉଁଝର।
କେଉଁଝରରେ ଯାଉଛନ୍ତି, ଆଉ ତାରିଣୀ-ତାରିଣୀ ମାଆଙ୍କ ମନ୍ଦିର ପାଖରେ ନା କେତେ ବାଟ?
ନା-ନା ସେଟା ବହୁତ ବାଟ ଟିକେ ଆଉ।
ବହୁତ ବାଟ, ଅଁ-ହଁ ମୁଁ ଯାଇଛି ବହୁତ ଥର ଯାଇଛୁ ତାରିଣୀ ମାଆଙ୍କର ଦର୍ଶନ କରି, ଝିଅ ରହୁଛି ଏପର୍ଯ୍ୟନ୍ତ ବି ବହୁତ ଥର ଯାଇଛୁ। ଆଉ ସେପଟେ ଫେରିଲା ବେଳେ ଗୋଟ୍ ଗୋଟେ ଗୁଣ୍ଡିଚା ଘାଇ ଅଛି, ଭଲ ଜାଗା ଗୋଟେ ଅଛି, ହୁଁ ତା ଭିତରେ ବର୍ଷେ ଯାଇଥିଲୁ। ମାନେ ନୂଆବର୍ଷ ପୂର୍ବ ଦିନ ଡିସେମ୍ବର ଏକତିରିଶରେ ବହୁତ୍ ସୁନ୍ଦର ଲାଗୁଥିଲା ଏଁ-ଏଁ ଜାଗାଟା, ହେଠି କଣ ଗୋଟେ ତାଙ୍କର ବୋଧେ ଏଇ ଯୋଉ ହୁଏ ସବୁ ଯାତ୍ରା ଫାତ୍ରା ଟାଇପର ଯେମିତି ସବୁ ମ ମକର ମେଳାରେ ପଡେ ସେମିତି ସବୁ ହେଇଥିଲା ସବୁ ଟିକ୍ କି ଛୋଟ-ଅ-ଅ ଜାତିର ଲୋକ ବେଶୀ ଟିକେ ଯାତାୟାତ ତାଙ୍କର, ସେମାନଙ୍କ ପାଇଁ ଉଁ-ଉଁ ଦେଖିଥିଲୁ ଯାଇଥିଲୁ ତାରେଣୀ ଫେରିଲା ବେଳେ ମୁଁ କଇଲି କଣ କିରେ ପୁଅ ଗୋଟ ଗୁଣ୍ଡିଚା ଘାଇ ଭିତରକୁ ଲେଖା ହେଇଛି ପ ପଶିଗଲୁ ଟିକେ ଆଉ, ଦେଖିକି ଆସିଲୁ ସେ ବୋହୂ ଫୋଉ ସବୁ ସାଙ୍ଗ ହେଇକି ଯାଇଥିଲୁ।
ହୁଁ।
ଆମେ କି ବୋହୂ-ଊ-ଊ ଶାଶୁ ଆମେ ସାଙ୍ଗସାଥି।
ସେଇଆା ସେଇଟା ଭଲ।
ଆମେ ଚାରି ଜଣ ସାଙ୍ଗସାଥି। ଏକାଠି ଖାଇବୁ ଏକାଠି ବସିବୁ ହସିବୁ ଆମର ସବୁ ପ୍ରକାର କଥା ସେଆର।
ହଁ ସେଇଟା ଖୁସି ଲାଗେ ଘରର ସେଇଟା ହେଲା ଖୁସି।
ଆଉ ଡିଷ୍ଟାନ୍ସ ଏମତି ଶାଶୁ ବୋହୂର ଡିଷ୍ଟାନ୍ସ ଆମ ପାଖରେ ନାହି।
ସେଇଆ ସେଇଟା ହେଲେ ଭଲ ଆଉ ଯେତେ ଯାହା ଇଏ କନେ ବି ଆଉ ସେଇ ସେଇ ଜିନିଷ ଟା ଥିନେ ମାନେ ନ ଖାଇନେ ବି ପେଟ ପୁର୍ଲାସନ୍ନ ଲାଗିବ।
ହ ଆଉ ଆମର କଣ କରନ୍ତି ପୁଅ ଆମର କଣ କରନ୍ତି?
ସିଏ ଆମର ଗାଡି ଅଛି ଆ ଡ୍ରାଇଭର ଫାଇଭର ନିଅନ୍ତି ବୁଝାବୁଝି କରନ୍ତି ଆଉ।
ବୁଝା ବୁଝି କରନ୍ତି।
ହୁଁ।
ଆଉ ଶାଶୁ ଟିକେ ଅଛନ୍ତି ଆଜି କାମ ମାନେ ହେଲ୍ପ କଲା ଭଳିଆ ନା ନାହିଁ।
ହଁ ଶାଶୁ ସିଏ ଆମେ ଟିକେ ବାହାରେ ରହୁଛୁ ଛୁଆ ପିଲା ପାଠ ପଢୁ ବୋଲି ଗାଁରେ ଟିଉସନ ଫିଉସନ ନାହିଁ ଆମେ ଟିକେ ବାହରେ ରହୁଛୁ ଗାଁରେ ଶାଶୁ ଶ୍ୱଶୁର ରହୁଛନ୍ତି।
ଆଚ୍ଛା ଆ ଭଲ ମନ୍ଦରେ ଯିବା ଆସିବା ରୋଗ ହଉଥିବ ଆଉ।
ହଁ ଅଳ୍ପ ବାଟରେ ରହୁଛୁ ମାନେ ଟ୍ୟୁସନ ଫିସନ ପାଇଁ ଟିକେ ଗାଁରୁ ମାନେ ଯୋଉଠି ଛୁଆ ସ୍କୁଲ ଯାଉଛନ୍ତି ସେଇଠି ଇଂଲିଶ ମିଡିୟମ ରେ ପଢୁଛନ୍ତି।
ନାଇଁ ଆଜିକାଲି ପ୍ରାୟ ସେଇ ହଉଛି ଆଜିକାଲି ପ୍ରାୟସ ହଉଛି ପିଲାମାନଙ୍କୁ ପାଠ ପଢେଇବା ପାଇଁ ସମସ୍ତେ ଏମିତି ରହୁଛନ୍ତି ଆଚୁଆଲି ଏଇଟା ଗୋଟେ ଦୁଃଖ ଯେ ଏଇଟା ଗୋଟେ ଦୁଃଖ କଣ ଦୁଃଖ। ବାପା ମା ପିଲା ଦଙ୍କୁ ପାଠଶାଢେ ପଢେଇକି ବଡ ବଡ ଠିକ କରିକି ଯେତେବେଳେ ଇଏ ହୁଅନ୍ତି। ସେମାନେ ପୁଣି ତାଙ୍କ ଛୁଆ ପିଲାଙ୍କ ଭବିଷ୍ୟତ ଦେଖିବେ କି ନାଇଁ। ପାଠ ପଢେଇବେ ଦୁରିଆ ଦୁରିଆ ହେଇଯିବେ ଏଇଟା ଗୋଟେ ଦୁଃଖ ଖୁସି ଭିତରେ ଦୁଃଖ ବି ଏଇଟା ଗୋଟେ। ଆମର ଏଇଠି ସ୍କୁଲ ସୁବିଧା ଭବନରୁୁ ଗାଡି ଯିବା ଆସିବା କରୁଛି। ଆମ ନାତୁଣି ଯାଉଛି ଇଂଲିଶ ମିଡିୟମ। ପଢୁଛି ବହୁ ଗୋଟିଏ ପାଖରେ ଅଛି ଆଉ ଆଉ ସବୁ ଥିଲେ ପାଖରେ ମ ସାତ ବର୍ଷ ଛ ବର୍ଷ ହେଲା ସବୁ ପାଖରେ ଥିଲା ଏଇ ବର୍ଷ ବହୁ ଯାଇଛି ବାହାରାରୁ ଛଅ ମାସ ହେଲା। ସେଝି ନାତୁଣ୍ଡିର ଦେହ ଖରାପ ତ ପୁଅ ବାହାରେ ରହୁଛି ଯାଇଛି ଆଉ। ଭଲ ମୁଁ ପାଖରେ ଅଛି।
ଆଉ ତମ ତ ପାଖରେ ସମସ୍ତେ ଇଏ ରହୁଛି। ସାଙ୍ଗ ହେଇକି ସେଇଟା ଗୋଟେ ଖୁସିର କଥା ଆଉ ଆଉ। କଣ ଆଉ ଖୁସି ସେତିକି ଖୁସି ଟା ଭଲ।
ହୁଁ।
ତମ ନାତୁଣୀ ନା ନାତି କଥା
ନାତୁଣୀ ନାତୁଣୀ ନାତି ସେ ଯୋଉ ଲାଇନ କଟି ଯାଇଛି ତ ଏଇ ସାଇକେଲ ଗଡେଇ ଗଡେଇ ସେ ତାଙ୍କର କଥାବାର୍ତା ହଉଛନ୍ତି।
ଓହୋ ବଡ ବଡ ହେଇ ଏଇ ଯୋଉ କେତେ
ଏ ନାଇଁ ଯ ନାତୁଡି ଦି ବର୍ଷ ତିନି ଚାରି ମାସ ନାତୁଣୀ କି ଏଇ ଫାଇପ ପ୍ଲସ।
ହଁ ହୁଁ।
ନାତି ନାତୁଣୀକୁ ତ ଦେଖିକି ଖୁସି ଦିନରେ ପଳଉଥିବ ଆଉ ତାଙ୍କ ସହିତ।
ସିଏ ତ ସେ ପାଖରେ ପାଖରେ ସବୁବେଳେ ଆଉ ହୁଁ। ଆ କଣ ତାପରେ ମୁଁ ବି ଛନ୍ଦଛିଡେଇମି। ଆ ଗୋଟେ ଟିଙ୍କା ବି ଦେବିନି ଛୁଆଙ୍କୁ ମୁଁ ଜମା ଚିଡେନି କି ରାଗେନି ଯାହା କରିଦିଅନ୍ତୁ ଫିଙ୍ଗା ପୋପଡା ଭଙ୍ଗାରୁଜା ତା ମାମା ରାଗିଲେ ମୁଁ ତା ମାମାକୁ ପାଟି କରେ ଛୁଆ ଙ୍କୁ କାହିଁକି ପାଟି କରୁଛୁ ଆହ ହଁ ହଁ ପରା ଛୁଆ କରିବେନି ଆଉ କିଏ କରିବେ ସେ କରନ୍ତୁ ନଷ୍ଟ କରିଦେବେ ମୋର କରିଦେବେ ତୁ ଚୁପ କିନା ବସ କିଛି କହନି
ହଁ ଛୋଟ ଛୁଆ
ଛୁଆ କାନ୍ଦିଲେ ମତେ ଭଲ ଲାଗେନି ସେ ଯୋଉ ବିକଳ କରିକି କାନ୍ଦିବେ ମତେ ଜମା ଭଲ ଲାଗିବ
ହଁ ଛୋଟ ଛୁଆ କାନ୍ଦିଲେ ଜମା ଭଲ ଲାଗନି ଛୋଟ ଛୁଆ କଣ ଏ ଗାଈ ଗୋରୁ ଯେତେବେଳେ ଇଏ ହଉଥିବେ ମତେ ବହୁତ ଦୁଃଖ ଲାଗେ ତାଙ୍କୁ ଦେଖିଲେ
ଥିବେ ଥିବ ମୋ ମୁହଁ କୁ ଅନେଇକି ଜୋର ରେ କାନ୍ଦିବ ବାପା ଯେମିତି ରାଗିବ ସେ ମୋ ଆଡେ ଅନେଇ କି ଜୋରରେ କାନ୍ଦିବ ତା ମାମା କହିବ ତମେ ଗେହ୍ଲା କରୁଛ ବୋଲି ସେ ବେଶୀ ହଉଛି ମୋର ସହଜ ବି ଝିଅ ନଥିଲା ହୁଁ ଆ ଏମିତି ଆଉ
ହଁ
ହଉ ଆଉ ସନ୍ଧ୍ୟାବେଳେ କଣ ଏଇନା ରାତି ରୋଷେଇ ଶୀଘ୍ର ହୁଏ ନା ଲେଟ ହୁଏ
ନା ନା ଶୀଘ୍ର ହେଇଯାଏ ସେ ହୁଁ ନଅଟା ସୁଦ୍ଧା ସବୁ ଖାଇଦିଅନ୍ତି
ନାଇଁ ଆମର ଖାଇବା ଟା ଟିକେ ଲେଟ୍ ଦଶଟା ପରେ
ନା ଛୁଆ ଟିଉସନରୁୁ ଆସିନେ ଭୋ ଭୋକ ନା କେ ନା ଆଠଟା ବେଳକୁ ଆସିବେ ଆ ସେ
ତ ଖାଇବେ ନିଶ୍ଚୟ ଶୀଘ୍ର ହଁ
ହଁ
ହଉ ଝି ହଉ ଝିଅ ଆଉ କେତେବେଳେ ଗପିବା ଆଉ ହଉ ଆଉ କେତେବେଳେ ଫ୍ରି ହେଲେ ମନ ହେଲେ ଲଗେଇବୁ ହାଁ ହଉ ହଉ ହଉ ହୁ